ଆରେ ସ ସେତେବେଳେ କଲ୍ ନା ଅଧାରୁ କଟିି ଯାଇଥିଲା। ମୁଁ ଆଉ କଲ କଲିନି ମୁଁ କଇଲି ଅ ଆ ନା ନାଇଁ ମୁଁ ବ୍ୟସ୍ତ ନଥିଲି।
ଆଚ୍ଛା ଆଚ୍ଛା।
କହୁନା ମୁଁ ସେଇ ପୁରୀ କଥା କହୁଥିଲି ହଁ କ ଦି ତିନି ଦିନ ହ ରହିକି ଆସିଲେ ତ ଟାଇମ ହୁଅନ୍ତା ସବୁଆଡେ ବି ପୁରୀର ପୁରୀରେ ତ ଯେତେ ରହିଲେ ବି ମାନେ ଠାକୁରଙ୍କୁ ଦେଖିଲେ ତ ସବୁ ଗଲା ଆଉ। ତ ଦର୍ଶନ କଲେ ବି ମାନେ କଣ ଏକରେ ଯଦି ବି ଆମେ ଏଠୁ ତିନିଟରେ ବାହାରିବା ହଁ ତିନିଟାରେ ବା ଲିୟରତ ଲିଙ୍ଗରାଜ ଫାର୍ଟସ୍ ଦର୍ଶନ କରିବା, ଲିଙ୍ଗରାଜ ଦର୍ଶନ କରୁ କରୁ ସେଠି କଣ ଘଣ୍ଟେ ଦେଢ଼ ଘଣ୍ଟା ଟାଇମ୍ ଲାଗିଯିବ। ତାପରେ ଜଷ୍ଟ ସେଠି ଟିକେ ଖାଇ ଦେଇେଇକି କ କାକଟ ମ କାକଡଟପୁର ଦେଇକି ଯିବା ଯଦି ବେଟର ହଅନ୍ତା ଆଉ ମାନେ ସ ସେପଟେ ଆଉ କାହିଁ ଯିବା, କାକଟପୁର ଯିବା ଓ ଟ୍ରେନ ଯିବା ଆଉ ଟ୍ରେନରେ ଯଦି ଯିବା ତାହେଲେ ଲିଙ୍ଗରାଜ ଦର୍ଶନ କରିହେବନି ଡାଇରେକ୍ଟ ପୁରୀ ଷ୍ଟେସନ
ନାଇଁ କେବଳ ପୁରୀ ଯିବା ପାଇଁ କହୁଛି କାହିଁକି ନା ଟ୍ରେନ ରେ ବସିବାକୁ ବହୁତ୍ ଇଚ୍ଛା ନା ସେ ସେଥିପାଇଁ ଖାଲି ଟ୍ରେନ୍ କଥା କହିଲି। ହଁ ସେମିତି ଗାଡିରେ ଗଲେ ତ ବହୁତ ଜାଗା ବୁଲି ପାରିବା। ପୁରା ଗୋଟେ ଦିନ କଣ୍ଟିନିଅସଲି ଯଦି ଆମେ ଇଏ କରିବା ଆ ଟ୍ରେନରେ ଯିବା ପାଇଁ କହୁଛି ଟ୍ରେନରେ ଯିବା ବାକି କୋଉଠି ରହିଯାଇକି ହଁ
ହଁ ସେଠି ଗୋଟେ କଣ କୋଉଠି ବି ଗୋଟେ ରହିକି ସେଠୁ ପଛେ ଯାଇକି ଲାଇନ ହଁ
ବୁଲିକି ଆସିବା ହଁ
ହଁ ତଥାପିିତ ଦିନ ଟାଇମ୍
ନୂଆବଉ ଭଏସ କଟ ହଉଚି। ହଁ ହଁ ପୁରୀ ଛଡା ଆହୁରି ବହୁତ ଜାଗା ଅଛି। କିନ୍ତୁ ବହୁତ ଦୂର ବାଟ।
ହଁ ଆଉ ଓଡିଆ ମାନଙ୍କର ଭାବର ଠାକୁର ସିଏ ଆଉ ତାକୁ ଛାଡି ଆମେ କୁଆଡେ ଯିବା।
ହଁ ହଁ ନାଇଁ ଆହୁରି ବି ଅଛି ବାଙ୍କ କି ଚର୍ଚ୍ଚିକା ବି କେବେ ଯାଇନେ ଯଦି କହିବେ
ନାଇଁକିନ୍ତୁ ଯେହତୁ ହୁଁ ପୁରୀ ଗଲେ କଣ ଟିକେ ସମୁଦ୍ର
ଓଁ ହୋ ଦେଖୁନୁ ଭଏସ କଟ ହଉଛି ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଦିଦି ଭଏସ କଟ୍ ହଉଛି ଆପଣଙ୍କର।